ହଁ ନମସ୍
କଣ କରୁଚନ୍ତି?
ଏଠି ବସିଚୁ ରୋଷେଇ ଟିକେ ବସେଇ ଦେଇକି ଟିକେ ଫ୍ୟାନ ତଳେ ବସିଚୁ ଆଉ।
ଉଁ ହୁଁ।
ତାମେ କଣ କରୁଚ?
ଏଠେ ବସି ଥିଲି। ହାପେ ହାପେ ବଣେଇଚି ରୋଷେଇ ବୋଉ କରୁଚି।
ଓ ହୋ।
ଆଜ୍ଞା।
ଆଉ ଦେହ ଭଲ ଅଛି?
ଆପଣଙ୍କ ଦେହ ପା ଭଲ ଅଛି?
ହଁ ଦେହ ପା ଭଲ ଅଛି ବି ଭଲ ଅଛି।
ଉଁ ହୁଁ ଆଉ କଣ ସକାଳେ ଖାଇବା ପିଅ କରିଥିଲେ?
କଣ କହିଲ?
ମୁଁ କହିଲି ସକାଳେ କଣ ଖା ପିଅ କରିଥିଲେ?
ଖାଇଥିଲୁ ଚାହା ପିଠା ଖାଇଥିଲି ଆଉ ତରକାରୀ ଏମିତି ଖାଇଥିଲୁ ଆଉ।
ଉଁ ହୁଁ ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି ଦହିବରା ଖାଇଥିଲି।
ଓ।
ଆଉ ଘରେ ସମସ୍ତେଙ୍କ ଦେହବାଦ କଣ କହିଲେ?
ମୁଁ କହିଲି ଘର ନା କିଣିିକି ଆଣିଥିଲ?
ଘରେ କରାହେଇନି।
ଅ ହ।
ଆପଣଙ୍କ ଘର କେଉଠିକି?
ପାଖା ପାଖି ଆଉ।
ହୁଁ ହୁଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ଆପଣଙ୍କ ଘରେ ସମସ୍ତ ଭଲ ଅଛନ୍ତି?
ହୁଁ ହୁଁ ଆମ ଘରେ ସବୁ ଭଲ ଅଛନ୍ତି।
ଆପଣଙ୍କର ପିଲାପିଲି?
ମୋର ଗୋଟେ ପୁଅ ବହୁତ ଦୁଷ୍ଟ ଫାଜିଲାମ ଟା
କେତେ ବର୍ଷ ହେଇ ତାଙ୍କୁ?
ଦି ବର୍ଷ ଆଠ ମାସ।
ହଁ ହଁ ବ ଛୋଟ
ହଁ ହଁ।
ହୁଁ ହଁ।
ଆ ସେଇଥରେ ତ କଣ କହିଲ?
କହିଲି ସେ ଗୋଟିିକ ପୁଅ?
ହଁ ହଁ।
ହୁଁ ହୁଁ।
ଗୋଟେ ପୁଅ ଉଁ ଭାଇ ଇ ଗାଡି ଚାଲନ୍ତି ଆଉ।
ହ ହୁଁ। ଆଜି କଣ ରୋଷେଇ?
ରୋଷେଇ ଆଜି ଭାତ ଡାଲି କରିଛି ଶାଗ ଭଜା ହବ ସେ ଆମେ ମୋ ଶାଶୁର ମୋର ଖାଇବୁ। ଆଉ ଯାଇକି ମା ତାଙ୍କର ଆଇଁଷ ସେ ଖାଇବେ ଚିକେନ ବସେଇଛି।
ହୁଁ ହୁଁ ଆପଣ ଖାଉନାହାନ୍ତି କି ଆଇଁଷ?
ନାଇଁ ନାଇଁ ଆମର ଟିକେ ଜୟଗୁରୁ ଦୀକ୍ଷା ତ ସେଥିପାଇଁ ହଁ। ଆଉ ସାସୁ ବୋହୁ ଖାଇବୁନି ଶୁକ୍ରବାରେ
ହୁଁ କଣ ସବୁବେଳେ ଖାଆନ୍ତି ନା ଏଇ ବାର ଅନୁସାରେ।
ନାଇଁ ନାଇଁ ସବୁବେଳେ ଖାଉ ଉ ବାର ଅନୁସାରେ ବି ଖାଉ ବୁଧବାର ରବିବାରେ ଆଉ ଆଏ ଶୁକ୍ରବାର ଖାଉନୁ।
ହ।
ତମର କଣ?
ଆମର ବି ସେଇ ଚିକେନ ହବ ଭାତ ବସିଥିଲା ଚିକେନ କରିବା ଆଉ।
ଆଚ୍ଛା ଚିକେନ ଗରମ କୁ ତ ଚିକେନ ଓହ କରିବାକୁ ତ ଯେତିକି କଷ୍ଟ କୁହନି କୁହନି ହଁ ହଁ ଗ୍ୟାସ କେତେବେଳୁ ରୋଷେଇ ହଉଛି ଗ୍ୟାସ ରେ ରୋଷେଇ ହେଲେ ବି ଯୋଉ ଗରମ ତ ହଉଛି
ହୁଁ ବର୍ଷା ହେଇଗଲେ ଟିକେ ଭଲ ଲାଗନ୍ତା ଥଣ୍ଡା ଫଣ୍ଡା
ବର୍ଷା ଯୋଉ ମଝିରେ ହେଇଗଲା ବଢିଆ ଥଣ୍ଡା ଲାଗୁଥାଏ କିନ୍ତୁ ଆଉ ତାପରୁ ଯୋଉ ଗରମ କୁ ସେଇ ଗରମ।
ହୁଁ ହୁଁ। ଆପଣଙ୍କ ଘରକୁ ଯାଇନାହାନ୍ତି ବୁଲିବା ପାଇଁ?
ନା ନା ଯାଇନି ଯିବି ବୋଲି ଯିବି ଆଉ ଯାଇପାରୁ ନାହିଁ ଆଉ ଦେ ଦେଖିବା କେତେବେଳେ ଗୋଟ ଯିବୁ ଆଉ କଣ କରିବୁ ଆଉ। ଗରମ ତ ହଉଛି ନା ସେଥିପାଇଁ କିଆ ଛୁଆକୁ ନେଇକି ଯିବାକୁ ଇଚ୍ଛା ହଉନି।
ହୁଁ ବର୍ଷା ଦିନ ହେଇଯାଉ ଯିବି ବୁଲିକି ଆସିବି ହାରି ଆଉ।
କଣ କହିଲେ?
କହିଲି କି ବର୍ଷା ଦେ ନ ହେଇଯାଉ ଯିବେ ବୁଲିକିନା ପଳେଇ ଆସିବେ ଆଉ।
କି ଆସନ୍ତୁ ତୁ ଯାଇ ହୋଉନି ଟିକେ।
ହୁଁ। ବାହାରେ ତ ସେତିକି ବୁଲିକି ବୁଲିକିନା ପଳେଇ ଆସିବେ। ଆଉ ରଜ କୁଆଡେ ଯାଇଥିଲେ ବୁଲିବାକୁ କୁଆଡେ ଯାଇନଥିବେ?
ଏ ନା ପା ଏଇ ଯୋଉ ଖରା ତ ଏମିତିଆ ହୋଉଥିଲା ତାପରେ ତାର ଭିତରେ ବି ଦେଖିଲି ସେ ଚା ଟା ସୁଦ୍ଧା ଟିକେ ଯୋଉ ଦୋଳି ଖେଳ ଏଠି ପଢେଇଥିଲା ଦୋଳି ଉତ୍ସବ ଆଉ ଯାଇକି ସିଆଡ ଟିକେ ବୁଲାବୁଲି କରିକିରି ଆସିଥିଲୁ ଭାରି ଘଣ୍ଟା ଦିଇ ଘଣ୍ଟା ଭିତରେ ଆଉ ନେଲେ କୁଆଡେ ଇଚ୍ଛା ନାହିଁ।
ହୁଁ। ଛୋଟ ଛୁଆକୁ ନେଇକି କୁଆଡେ ଯିବେ।
ହଁ ପା ଛୋଟ ଛୁଆଙ୍କ ନେଇକି କୁଆଡେ ଯିବ ହଁ ଆମେ ବା ଛୋଟ ଛୋଟ ଛୁଆ ଟା ଖରା ସହି ପାରିବନି। ଆଉ ତଣୁକରି ତାକୁ ବାହାରକୁ ଜମା ବାହାର କରିବାକୁ ଇଚ୍ଛା ହୋଉନି। ନିଜ ତ ରହି ହୋଉନେଇ। ଆଉ ଛୁଆକୁ ଧରି କଣ ବୁଲିବ।
ଉହୁଁ।
ଉହୁଁ ଆଉ ତମେ କୋଆଠେ ବୁଲାବୁଲି କଥାେ ଯାଇଚ? ଯାଇନ କୁଆଡେ
ନାଁ। ଇଏ ନଥିଲେ ଗାଡ଼ି ଆଡେ ଯାଇ ଥିଲେ ହାରି ଆଉ ସେମିତି କୁଆଡ଼େ ଯିବା ପାଇଁ ହେଲାନି ଆଉ।
ଓହୋ।
ହୁଁ ଆଉ ମୋ ପୁଅଡା ଭାରି ଖେଚଡ ହୋଉଚି ହେଟାକୁ ନେଇକିନା ବି କୁଆଡେ ଯିବ।
ଓହୋ ଛୁଆ ଗୁଡାରଙ୍କ କଥା କାଇଁ କୋହୁଚ ମୁଣ୍ଡ ଖରାପ କରେଇ ଦୋଉଚନ୍ତି। ମାନେ ଗରମ ଯେତିକି ହଉନାହିଁ ମୁଣ୍ଡ ଗରମ ଟା ସେତିକି ହେଇଯାଉଚି। ହିଁ ହିଁ ହିଁ ହିଁ ହିଁ ହୁଁ ହୁଁ ହୁଁ। କାଲି ପା ଏକେ ସନ୍ଧ୍ୟା ବେଳେ ମାନେ ବହୁତ ବାଡେଇଲି। ଆଉ ରହିଲେ ଏଥେରେ ସେଥେରେ ଖାଲି ଇଏ କଲା ବହୁତ ବାଡେଇଲି କିନ୍ତୁ ଇଆଡୁ ସିଆଡୁ ଟେନସନ ସେଠୁ ତାକୁ ବହୁତ ବାଡେଇଲି। ବାଡେଇଥିଲି ସିନା କିନ୍ତୁ ମନ ଦୁଃଖ ହେଲା। ତା ପଛରେ ଛ ତାପରେ ବି ହଁ ଛୋଟ ଛୁଆ ତାପରେ ବି ଛୋଟ ଛୁଆକୁ ଟିକେ ଆଖି ନ ଦେଖେଇଲେ ସିଏ ମାନେ ଆଉ ମାନିବେନି ହୁଁ। ଆଉ ଯାହା ବଲେ ତାଙ୍କୁ ଟିକେ ହଁ ସବୁବେଳେ ଗେଲ କଲେ ଯାହା ବଲେ ଦିନ ଅଧେ ଶାସନ ନ କଲେ ହବନି।
ହୁଁ ବାବା ମାମାଙ୍କ ଭିତରେ ଯାହା
ସେ ତା ବାବା କିଛି ହାତ ଉଠେଇବେନି ନା ଛୁଇଁବେନି ତାକୁ ହେଲା।
ଆପଣ ବାଡେଇ ଦେଲେ ପାଟି କଲେନି ବୋଲେ ଆପଣ ବାଡେଇ ଦେଲେ ପାଟି କଲେନି
ହଁ ନାଇଁ ନାଇଁ ସିଏ ନାହାନ୍ତି। ତାଙ୍କ ଆଗରେ ହେ କହିଦେଲାମାନେ ସିଏ ତ ଯୋଉ ଯେମିତି ହେବେ ଆଉ ତାଙ୍କ ତାଙ୍କ ଆଗରେ ହେଇ କହନି ସିଏ ଯଦି ପୁଅକୁ ଟିକେ ଏ କହିଦେଇଥିବେ ପୁଅ ତାର କାନ୍ଦିକି ଗଡିଯିବ ସେ କିଛି କହ ଆଉ ମତେ କିଛି ମୁଁ ଇ କହିଦେଲା ସେ ଚୁପ ହେଇକି ବ।
ଉହୁଁ ଆପଣ ଯାହା ଟିକେ କହୁଥିବେ ଖାଲି ଆଉ।
ହଁ ହଁ ଆଉ ଯାହା ବି ହେଲେ ଘର ଭିତରେ ଜଣକୁ ନଟଣିଲେ କଣ ହବ।
ନାଁ ଏଇ ସକାଳୁ ଚାହା ପିଠା ଯାହା ଖିଆଇଥିଲା ସେତିକି
ହଁ ଚାହା ପିଠା ହଁ ମୁଁ ସକାଳେ ଯାହା ଖାଏ ସେତିକି ଉଁ ଯାଇକି ରୋଷେଇ ସାରିବି ତାପରେ ଯାଇକି ପୁଅକୁ ଖୁଆଇକି ଶୁଆଇ ସାରିଲା ପରେ ତା ତାପରେ ଯାଇକି ମୁଁ ଖାଇବି ଗୋଟେ ସାଢେ ଗଟେକି ସାଢେ ବାରଟା ଏମିତି ହେଇଯିବ।
ଉହୁଁ ଘରେ ସମସ୍ତେ ଏକାଥର ବୋଧେ ଗରମ ଭାତ ଖାଉଛନ୍ତି ନା କଣ?
ହଁ ଥରେ ସମସ୍ତେ ଗରମ ଭାତ ଖାଆନ୍ତି ତାପରେ ପଖାଳ ଥିଲେ ବି ମୁଁ ପଖାଳ ଖାଏ ଏଇ ମତେ ମତେ ଏବେ ଟିକେ ଥଣ୍ଡା ଫଣ୍ଡା ହେଇକିରି ପାଟିରେ ଟିକେ ଫଳି ଯାଇଥିଲା ଖାଇପାରିଲିନି ତାପରେ ଏବେ ଟିକେ ତତଲା ଖାଉ ପଖାଳ ବଳିଲେ ବି ପଖାଳ ଖାଆନ୍ତି। ଆମେ କେହି ନ ଖାଇନେ ଆମେ ଶାଶୁ ବୋହୁ ବି ଖାଉ। ହଁ ହେମତ ଚାଲିଛି ଆଉ ସଂସାର ଆଉ।
ପୁଅ କେତେ ମାସର ହେଲାଣି?
କଣ କହିଲେ?
ତାହେଲେ ପୁଅ କେତେ ମାସର?
ପୁଅକୁ ସାତ ବର୍ଷ।
ଆଉ ସାତ ବର୍ଷ ତଥାପି ଦୁଷ୍ଟ ହଉଚି ନାଇଁ।
ହଁ ମାନୁନି କାହା କଥା ଟିକେ ଖାାଲି ଇଏ ହଉଚି ପାଠ ପଢିବାକୁ ତ ବେଶୀ ମଙ୍ଗୁନି ଆଉ। ଟିଉସନରୁ ଯାହା ଖାଲି ଯାଉଚି ଆସୁଚି। ପାଠ ଟା ଟିକେ ବହି ଖୋଲିକି ବସୁନି ଖାଲି ଖେଚଡ ତାର ଚଲେଇଚି ଆଉ।
ହଁ।
ନାଁ ଆଁ ଆଁ ଆଁ ହାଁ ଆ ଦଶ ବାର ବର୍ଷ ନହେଲେ ବୁ ଦୀ ଇ କୁଆଡେ ପସିଗଲା।
ହେଇନେଇ ତଥାବି ବି ତାଙ୍କୁ ଟିକେ ପା ଠ ପଢାରେ ବି ତାକୁ ଇଏ କର ମନ ଦିଅ ତାକୁ।
ପାଠ ପଢେଇଚି ଟିକେ ଟାସ୍କ ଫାକ୍ସ ଗୁଡା କମ୍ପ୍ଲିଟ କରୁଚି ନ ହେନେ ନାଇଁ ନାହିଁ ହେରା ହେମତି ଅଛି। ଟିଉସନ୍‌ ଯାଉଚି ନା ସଖାଳୁ ଟାଇମ୍‌ ଟା ଯାଉଚି? ଆଉ ଏଇ ଇ ଇ ଯାହା ଆସିଲେ ସ୍କୁଲ୍‌ ରୁ। ଏଇ ସନ୍ଧ୍ୟା ଏଳେ ଟିକେ ପାଠ ପଢିଲା ବେଳେ ଟିକେ ଦେଖା ଦେଖି ହଉଚି। ଯାହାଟା ଟାକ୍ସ ଫାକ୍ସ ଥିବ କମ୍ପ୍ଲିଟ୍ କରୁଚି ବହି ଟିକେ ପଢ଼ୁଛି ସେତିକି ଆଉ।
ହଁ ହଁ ଦି ଆଡୁ ଟିକେ ମନ ଦବ ନା ମୁଁ ତାକୁ ବସଉଚି ଟିକେ ଟିକେ। ହଁ ଅଁ ମୁଁ ବି ତାକୁ ଟିକେ ଟିକେ ବସଉଚି। କିଏ ସେ ହଁ। ହଁ ବସଉଚି ପା ଏଇଠି ପା ମୁଁ କଥା ହଉଛି ସେ ଏଇଠି କହୁ ଚି ୱାନ୍‌ ଟୁ ଉ ଏମିତି ଗପୁଚି ତାର।
ହଁ ହଁ ଆପଣ ପଢେଇ ଦଉଥିବେ ଆଉ ସେ ଯାହା ଘୋଷା ଘୋଷି କରୁଥିବ ଆଉ।
ଏମିତି ଆମେ ନର୍ମାଲ୍‌ ରେ ଯେତିକି ଆମେ ଜାଣିଥିବା ସେତିକି ତ ପ ଛୁଆଙ୍କୁ ଶିଖେଇ ପାରିବା ନା। ତା ପଛରେ ସ୍କୁଲ ଯିବେ ତାପରେ ଟିଉସନ୍‌ ସେ ତାଙ୍କର ତା ଉପୁରୁ ଉପୁରୁ କୁ ପାଠ ସବୁ ବେଶି ଇଏ ହେଇ କ ଷ୍ଟ ହେଇ ହେଇ କା ଯିବ।
ହୁଁ ହୁଁ।
ହଁ ଆମେ ଯେତିକି ଶିଖିଥିବା ଆମେ ତ ସେତିକି ତାଙ୍କୁ ସେତିକି ଜାଗା ରେ ପଢେଇ ପାରିବା ନା।
ହୁଁ ଉଁ।
ଆଜ୍ଞା ତ ଛୋଟ ଛୁଆଟା।
ହୁଁ ଛୋଟ ଛୁଆ।
ହଁ ଅଁ।
ହୁଁ।
ଏମତି ଟିକେ ଘ ସନ୍ଧ୍ୟା ବେଳିଆ ଟିକେ ଘଣ୍ଟାଏ ଅଧଘଣ୍ଟେ ଏମ୍ ତି ବସଉଚି।
ହୁଁ ହୁଁ ଖେଚଡ କରୁନାହାନ୍ତି ତା ଭିତରେ?
କହୁଚି ପା ଏତେ କହନି ଖେଚଡ ହଉ କହୁଚି ଯେ କହିବାର ନାହିଁ ପୁରା ମାନେ କହୁଚି ପା ମୁଁ ଗରମ୍ ପା ଯେତିକି ନ ହଉଛି ମୁଣ୍ଡ ଗରମ ସେତିକି ହେଇଯାଉ ଚି ସେଥିରୁ ପୁଣି ତାକୁ ବାଡେଇ ପକୋଉଚି କାଲି ପା ବହୁତ୍‌ ବାଡେଇଚି ତାକୁ।
ହୁଁ ଉଁ।
ଖେଚଡ ମାନେ ଦୁନିଆ ଖେଚଡ ହଉଚି
ଉଁ ହୁଁ।
ଯେତେ କୋଉଚି ବାଡେଇବିନି ବାଡେଇବିନି ସେ ତ ଅଟୋମେଟିକ୍ ତ। ହାତ ଉଠୁଚି ଆଉ।
ଅ ହ
ଆଉ ତମର ଖିଆ ପିଆ ଗଲା ବେଳକୁ କେତେବେଳ ହୋଉଚି।
ସେଇ ଇ ଇ ଗୋଟେ ସାଢେ ଗୋଟେ ହେଇଯାଉଚି ଆଉ ଆଉ ରୋଷେଇ ସରିଲା ପରେ ହଁ ଉଁ ଉଁ ବାପା କାମ ରୁ ଆସିଲା ପରେ ଖା ପିଆ କରୁଛନ୍ତି। ତା ଭିତରେ ଆମେ ଆମ ଯେଝା ଯିଏ ଅଛି ତା କତିରେ ଖାଇଦଉଛୁ ଆଉ।
ଓହୋ ଆଉ ଦିନେରେ ସୁଆ ସୁଇ କର ନା ନାଇଁ।
ଆଜ୍ଞା!
ମୁଁ କଇଲି ଦିନରେ କାମ ସାରିକି ଶୋଇପଡ ନା ନାଇଁ।
ହଁ ଦିନରେ କାମ ସରିଲା ପରେ ସୁଆ ସୋଇ କରୁ, ହଁ ଏତେ ଖରା ହଉଚଚି କୁଆଡେ ଯିବୁ।
ହଁ ସେଇଟା ବି କୋଉ ହବାକଥା।
ହଉ ଭାଉଜ ରଖୁଛି।
ହଁ ହଁ।